ହାଲୋ ଶୁଭରାତ୍ରୀ। ଆଉ କଅଁ ଖିଆପିଆ ରୋଷେଇବାସ ସରିଲାଣି।
ହଁ ରୁଟି ହେଇନି ହବ ବର୍ତ୍ତମାନ୍।
ଆଉ ତର୍କାରୀ କଣ ବନେଇଲେ?
ଏବେ ବର୍କାରୀ ସକାଳର ଅଛି।
ଓହୋ ଏ କାଲି ରୁଟି ଗରମ୍ ବର୍ଷା ଫର୍ଷା ହେଇଚି କି ସିଆଡ଼େ?
ନା ନା ବର୍ଷା ହେଇନି।
ଓହୋ ନା ଆମର ଏପଟେ ବର୍ଷା ହେଇଗଲା ତ। ବର୍ଷା ହେଇଯାଇଛି।
ଯଦି କଣ କହିବ
ଆଉ ହଁ ରୁଟି, ଅଟା ଚକଟି ରଖିଛନ୍ତି ଖାଲି ରୁଟି ଟା କରିବେ ନାଇଁ?
ବର୍ଷେ କ ଆଜ୍ଞା ହଁ।
ହାଲୋ ହଅଁ। ସେଇଠୁ?
ଆଜ୍ଞା
ଆଉ କଣ ଖବର? ଆଉ ଆପଣଙ୍କ ଛୋଟ ଛୁ ଛୁଆଟେ ବୋଧେ ନା ଏକା ଅଛନ୍ତି? ମୁଁ କଇଲି ଛୋଟ ଛୁଆଟେ ବୋଧେ କାନ୍ଦୁଚି ଝିଅ ଓହୋ ଓହୋ ଓହୋ। ନା ଆମର ସେଇ ଡାଲ୍ମା, ରୁଟି ଆଉ। ଡାଲ୍ମା, ରୁଟି।
ଆଜ୍ଞା
ଏଇ ସବୁ କଣ ହବ। ହାଁ ରହୁ ପାରିବା ପକେଇକି ଡାଲମା ଟିକେ ହେଇଚି ରୁଟି ଦିଇଟା ହବ ଆଉ। ଏଇ ରୁଟି ଟା ଅଟା ଚକଟା କିଛି ହେଲେ ସେକିବି ଆଉ। ଆଉ ସବୁ ଏଇ କରଚି ଆଉ। ହାଁ ଏଟା ଆପଣଙ୍କର ତ ଦୀନ ତରକାରୀ ଅଛି। କହୁଥିଲେ ରାତି ଯାହା ରୁଟି ଖାର କରି ଖାଇବେ ଆଉ।
ଆଜ୍ଞା ରୁଟି ଟା ଗରମ୍ ଗରମ୍ ହେଲେ ଟିକେ ଖାଇଆକୁ ଭଲ ତ ସେଥିପାଇଁ ତୁ ଟିକେ
ହଁ ଟିକେ ନରମ୍ ଟିକେ ଲାଗେଇ ତାପରେ ଗରମ୍ ଟିକେ ରହିଲେ ଭଲ୍ ଲାଗେ।
ଆଜ୍ଞା
ଗର ଗରମ୍ ଟିକେ ସାଙ୍ଗେ ସାଙ୍ଗେ ଖାଇବ ଆମେ ବି ସେଇ ସାଙ୍ଗେ ସାଙ୍ଗେ ରୁଟି ମୁଁ ଏମିତ ତାଉଆରେ ସେକ ଶଖିବି ତ ବାହାର କରିକି ତ ଦେବି ସେ ଖାଇବେ ତାପରେ ମୁଁ ସେଠି ଲାଷ୍ଟ କୁ ସେକିକି ଆଣିକି ଆଉ ତେ ଅଳପ ରୁଟି ଦି ତିନଟା ଶୁକି ଶୁଖି ଯାଉଛି ଆଉ। ଆଇଆ ଆଉ ସେଠୁ କଣ ସବୁ ରୋଷେଇ ବାସ ଭଲ ଜାଣିଛନ୍ତି?
ସବୁ ଭ ଆସ୍ ହଁ ସବୁ ରୋଷେଇ ତ ପ୍ରାୟ ଜାଣିଯିବେ ପିଠାପଣା ଠୁ ଆରମ୍ଭ କରିକି ସବୁ।
ଉ
ଆଉ ଆପଣ ପରଟା ସବୁ କଅଁ କଅଁ କୋଉ କୋଉ ପରଟା ସବୁ ଜାଣିଛନ୍ତି।
ହଁ ମୁଁ ପରଟା ଜାଣି ମୁଁ ପ୍ରାୟ ସବୁ ପରଟା କରେ କୋବି ପରଟା, ମୂଳା ପରଟା ଏ ଯୋଉ ଇଏ ପରଟା କଣ କହିଲା ମେଥି ପତ୍ର ମେଥି ପତ୍ର ଯୋଉ କଞ୍ଚା ମେଥି ଶାଗ ଯୋଉ ଆସେନି କଞ୍ଚା ଜ ହଁ ମେଥି ପତ୍ର ତ ଯୋଉ ଶୁଖିଲା ପତ୍ର ପକେଇ କଲେ କଞ୍ଚା ମେଥି ଶାଗ ଆସେ ସେ ସବୁ ଅ ତାକୁ ଅ ତାକୁ ପକେଇକିରି ଆଉ ବେଶୀ ମୂଳା ପରଟା ମୁଁ ମୋ ପୁଅକୁ ଆଳୁ ପରଟା ଭଲ ଲାଗେଇ କୋବି ପରଟା ଟା ଆଳୁ ପରଟା ମୂଳା ପରଟା ଗାଜର ଫାଜର ସବୁ ମାନେ ସବୁ ଭେରାଇଟି ତାେ ଲଛା ପରଟା ଆଉ ଜୋଉ ପନିର୍ ପରଟା ପରଟା ଉପରେ ସବୁ ପନିର ପରଟା ବି କରେ।
ପାଇଲି ଆଜ୍ଞା।
ଯି କିଛି ଆଉ ଯୋଉ ମେଥି ପରେ ସେଇଟା ଭଲ ଲାଗେ ଯୋଉ ମେଥି ଶାଗ ମେଥି ଶାଗ ଟାକୁ ତାକୁ ନାଁ ପାଳଙ୍ଗ ପରଟା ଟା କରିନି କେବେ ମୁଁ ତା ବିଷୟରେ ଜାଣିନି। ମାନେ ପାଳ ଘର ଆପଣ ହଁ ପାଳଙ୍ଗର ଏ ଯୋଉ ପୁରୀ କରିଥିଲି ଥରେ ପାଳଙ୍ଗକୁ ମାନେ ତା ପ ପତ୍ରକୁ ଯୋଉ ସିଝେଇକିରି ତାକୁ ଗ୍ରାଇଣ୍ଡିଙ୍ଗ୍ କରିକିରି ସେଇଟା ଅଟା ଆ ଅଟା ସହିତ ଚକଟିକିରି ସେଇଟା ଗୋଟେ କଲର ପୁର୍ ପୁରୀ ଥରେ ବନେଇ ଥିଲି ମୋ ପୁଅ ଆଜି ଛୋଟ ତା ଟିଫିନ୍ ନବ ବୋଲି ସେଇଟା ଆଉ ତା ସାଥିରେ ଯୋଉ ବିଟ୍ ରସ ପକେଇକିରି ସେ ରେଡ୍ କଲେର ଇଏ ଗ୍ରୀନ୍ କଲର ଏମିତି ପରଟା ସେ ତାକୁ ଟିକେ ଭଲ ଲାଗେ କଲରଫୁଲ ସେମିତି ପୁରୀ ବନେଇକିରି ଆଜ୍ଞା।
ଟିକେ ରଙ୍ଗବେରଙ୍ଗ ହେଲେ ଆଖିକୁ ସୁନ୍ଦର ଲାଗେ ତ ପିଲାମାନେ ଖାଇବା ପାଗ୍ରହ କରିବେ।
ଆଜ୍ଞା ସାର୍ ଇଏ ଝିଅ ଫୋନ୍ କରିବ ମୁଁ ମୋ ନମ୍ବର ଟା ଦେଇଦେବି ଆଉ ତା ଦେଇଦେଲେ ସଂଗ୍ରହ କରୁଚି ହୋଉଚି ଟିକେ କଲର ଫୁଲ୍ ଦେଇଦେଲେ ସେ କଲର ଫୁ ଫ୍ରି ହେଲେ ଭଲ ଲାଗିଛ ତମକୁ ତ ସେ ସେଥିପାଇଁ ତାକୁ ମୁ ସେଇଟା ବନେଇକି ଦିଏ କିନ୍ତୁ କେ ପାଁ ହଁ ପାଳଙ୍ଗ ପରଟା କେବେ ବନେଇନି କିନ୍ତୁ ପାଳଙ୍କ ପୁରୀ ବନେଇଚି। ମାନେ ସେଇ ସବୁରେ ପରଡା ଟା କେମିତି? ସେମିତି ସିଝେଇ କରନ୍ତି ନାଁ କେମିତି କରନ୍ତି?
ପାଳଙ୍ଗକୁ ଆପଣ ଟିକେ ସିଝେଇଦବେ ପ୍ରଥମେ ଟିକେ ବାମ୍ପିଦେବେ ଗୋଟେ ଦୁଇ ମିନିଟ ପାଇଁ ବାମ୍ପଇ ଦେବେ।
ହୁଁ।
ତାକୁ ଗ୍ରାଇଡିଙ୍ଗ କରିଦେବେ ଶୁଖିଲା ଅଟାରେ ପକେଇବେ କାଇଁନା ଅଟା ଯଦି ଚ ଟାରେ ଅଟା ଚକଟାରେ ପକେଇବେ ତାଳେ କାଳେ ପାଣିଆ ହେଇଥିବ ବଟା ଟା କି କଣ ହେଇଥିବ। ହୋଉଚି ତାକୁ ଟିକେ ବାମ୍ଫେଇ ଦେଇକି ତାକୁ ଅ ଅଟା ଚ ଅଟାଚ ଶୁଖିଲା ଟାରେ ପକେଇବା ତାପରେ ଯେତିକି ଦରକାର ପାଣି ସେଇ ଅନୁସାରେ ପକେଇକି ଯଦି ହବ ସେଥିରେ ଟିକେ ଜୁଆଣୀ ବି ପକେଇ ଦେଇଥିବେ ଜୁଆଣି ଗୁଣ୍ଡ କରିକି କାଁକିନା ହଜମକୁୁ ଜୁଆଣି ହେଇ ବଢୋଚି ପାଇଁ ବି ଭଲ ଜୁଆଣି ଟିକେ ପକେଇ ଦେଇଥିବେ। ଆଉ ଲୁଣ ସ୍ଵାଦ ଅନୁସାରେ। ପକେଇକି ତେଲ ଟିକେ ପକେଇକି ଚକଟିବେ। ତାପରେ ଯେମିତି ପରଟା କରୁଚନ୍ତି ସେମିତି ପରଟା କରିବେ। ଭଲ ଲାଗିବ ପ-ପରଟା କରିବେ ତାପରେ ସେଥିରେ ଟିକେ ଚଟନୀ ଟିକେ ଖାଇବାକୁ ଭଲ ଲାଗେ ନାହେଲେ ନଚେତ୍ ଯୋଉ ବ ସା ଦହି ଆସୁଚି ବେଶୀ ଖଟା ନଥିବ ସେଥିରେ ଟିକେ ଜିରା ଗୁଣ୍ଡ ଲଙ୍କାଗୁଣ୍ଡ ଟିକେ ଆଉ ଟିକେ ସେଥିରେ ଯଦି ଅଦା ଟିକେ ଫୁଟେଇ ଦେଇଥିବ ସେଇଟା ଗୋଟେ ଭଲ ଲାଗେ ସେଥିରେ ପଟାରେ ସେ ଦହି ଦହି ଚଟଣି ଟା ଖାଇବା ପାଇଁ।
ହଁ ଚଟନ୍ନି ଟା ଭଲ ମାନେ ତା ଦେହରେ ଲାଗେ, ଚଟଣୀ ତ ଦହି ସାଥିରେ ଦ-ଇଏ।
ଆଜ୍ଞା ଦହିରେ ଟିକେ ଗାଜର ବି କରିକି ପକେଇ ଦେଇଥିବେ। ହଦା ଟିକେ ଆଉ ଟିକେ ପହଞ୍ଚ ଫୁଟାଣ ଫୁଟେଇବେ
ହ ହ ମୁଁ କହୁଛି ଟମାଟୋ ଚଟଣି ଟା ଭଲ କରେ ଟମାଟୋ ଚଟଣ ଟା ଭଲ କରେ ମୁଁ କ ପରଟା ହଉ କି ଯୋଉ ବରା ଫରା ଦେିହରେ ସେ ଟମାଟର ତା ମୁ ପଅକୁ ବହୁତ ପସନ୍ଦ ଲାଗେ। ଟମା ଟମାଟ ଟାକୁ ତାର ସିଝେଇ ଦିଅ କି ପୋଡ଼ିଦିଅ ଯାହା ହଛି। ଟମାଟୋଟ ଟମାଟୋଟାକୁ ଆମେ ତାର ପୋଡିକି ଯଦି ରଖିଦବା ସେଇଟା ବି କରିପାରିବା ଆଉ ଯଦି ସିଝେଇବା ଟମାଟୋକୁ ଧର ସିଝେଇ ଦେଲେ ଟମାଟୋଟାକୁ ତା ଦେହରେ ରସୁଣ ଦି ଚାରି କଲା। ପକେଇକି ତାକୁ ସିଝେଇଦବା ସିଝେଇ ଦେଇକିରି ଭା ପୋଡ଼ିଦେଲେ ବି ଆହୁରି ଭଲ ମାନେ ଯଦି ପୋଡ଼ିକି ରଖିଦବ ସେଇଟା ଭଲ। ତା ଦେହରେ କଡେଇ ବସେଇକରି ଯୋଉ ଶୁଖିଲା ଲଙ୍କା। ଶୁଖିଲା ଲଙ୍କା ଦିଚାରିଟା ଦେଇକରି ତା ଦେରେ ଟିକେ ଜିରା ଖାଲି ଉ ଜିରା ଏତେ ଖଣ୍ଡେ ଫୁଟେଇଦବା ଚାମଚ ଖଣ୍ଡେ ଜିରା ଫୁେଇକି ତା ଦେହରେ ସେ ଫୁଟେଇଲା ପରେ ପିଆଜ ପକେଇଦବା। ପିଆଜ ଟାକୁ ଟିକେ ପୁରା ପୁରା ଭାଜି ହବନି ଅଧାଳିଆ ଭାଜି ହେଇଯିବ ସୋରିଷ ତେଲ ତାକୁ ପକେଇ, ସୋରିଷ ତେଲ ପକାଇ ଥିବ କାଦୁ ଅଧାରେ ଯେ ପିଆଜ ଭାଜି ହେଇଯିବ। ତାକୁ ଗ୍ୟାସ୍ ବନ୍ଦ କରିଦବ ଏଠି ସେ ଟିକେ ଲୁଣ ଲୁଣ ଟିକେ ପକେଇ ଦେଇକି ତାକୁ ଗ୍ରାଇଣ୍ଡିଙ୍ଗ କରିଦବ ତାରେ ଯଉ ଲଙ୍କା ଆଉ ଜିରା ଭ ଭଜା ଜିରା ଆଉଉଁ ସିଝା ରସୁଣ ସବୁ ତାରେ ଥିବ ସେଇଟା ମାନେ ପିଆଜ ଟିକେ ଅଧିକା ଥିବ ସେଇଟା ପୁରା ମାନେ ଖଟାକୁ ପିଆଜ ଟା ଟିକେ ମିଠା ଲାଗିବ ଆଉ ତା ଟେଷ୍ଟ ଟା ମାନେ ସୁକିଲା ଲଙ୍କା ଜିରା ଯୋଉ ଫୁଟଣ ଜିର ର ବାସ୍ନାଟବ ଆଉ ବଢିଆ ଲାଗେ। ସେ ଚଟଣୀ ଟା ପୁରା ବହୁତ ବଢ଼ିଆ ଲାଗେ। ପରଟ ହାତରେ ତମ ଖାଲି ବି ଏ ପରଟା କରିଦବ ଖାଲି ପରଟାରେ ସେ ଚଟଣି ବି ଲଗେଇକି ଖାଇଦବ। ବଢିଆ ଟେଷ୍ଟ ଲାଗେ। ସବୁଥିରେ ଜରେ ମୋ ସେଇଟା ବହୁତ ପସନ୍ଦ ଆମ ଘରେ ସମସ୍ତଙ୍କୁ ପ୍ରାୟ ପସନ୍ଦ। ମୁଁ ଯେତେବେଳେ ସାଙ୍ଗେ ସାଙ୍ଗ ମାନେ ତରକାରୀ ଟା ଟିକେଏ କରିହବାକୁ ଟାଇ ମିଳେନି ଉଁ ଯାହାହେଲା ଆମ ସେଇଟା ବି ସାଙ୍ଗେ ସାଙ୍ଗେ ଚଟଣଟା କରିଦିଏ ରାତିରେ ବି ଯଦି ତ ରୁଟି ଫୁଟି ଯଦି ଥର ମାନେ ପରଟା ଫରଟା କଲି ଆଉ ତରକାରୀ କରିବାକୁ ଇଚ୍ଛା ହେଲାନି ସେଇ ଚଟଣିୀ ଟା ବନେଇ ଦେଇ ଆଉ ସେଇଟା ବଢିଆ ଲାଗେ ଖାଇବା ପାଇଁ ଆରାମସେ ଖାଇଲେନ୍ତି। ଏ ଟିକେ ମାନେ ଟମାଟୋ ଟା ହେଲେ ଟିକେ ବି ପାଣି ପଣିଆ ରହିବ। ଆଉ ରୂପଟା ବୁଡେଇକି ବଢ଼ିଆ ଟେଷ୍ଟ ଆଗ ଖାଇବାକୁ। ଆ ବି ଯଦି ଧର ଆମ ନଡିଆ ଚଟଣି ଯୋଉ କରୁଛନ୍ତି ନଡ଼ିଆ ଚଟଣି ଅଭିକତା ଆମ୍ବ ସିଝିନି ଯଦି ପୁରା ଆମ୍ବ ଯେତେବେଳେ ଆମ୍ବ ସିଝିନି ସରିଯାଇଥିବ ଆଉ ସେତବେଳେ ହଉଚି ନଡ଼ିଆ ଚଟଣି ଯେଉଁ କରିବ ନଡିଆ ଦେିହରେ ଯୋଉ ଆମ୍ବ କଷିଆ ଅଦା ଜାଣିଛନ୍ତି।
କି ହଁ
ଯେଉ ହଁ ହଁ ସେ ଆମ୍ବ କ ସେ କଥା ନଡିଆ ଚଟଣି ଯେତେବେଳେ କରିବେ ନଡିଆ ଚଟଣି ଆମ୍ବ କଶିଆ ଅଦା ଟିକେ ପକେଇ ଦେଲା ବୃସଙ୍ଗ ପତ୍ର ଆଉ ଖଟା ତ ପକେଇଲେ ଜିରା ଆଉ ସେଇଟାକୁ ଗ୍ରାଇଣ୍ଡିଙ୍ଗ କରିଦେବ ସେ ଚଟଣି ଟା ପୁର ମାନେ ଆମ୍ବ ମାନେ ଅଭିଜ୍ଞ ସିଝିଲ ଯାହା ଆଉ ଅଝ ନେ ପୁରା ମାନେ ଦେଖ ଖିବେ ଯେ ପୁରା ଯଦି ଲାଗିବ ହଁ ଇଏ ପୁରା ମାନେ ଚଟଣି ଟା ଲାଗିବ ଯେମିତି ପୁରା ମାନେ ଆମ୍ବ ଚଟଣି ଭଳିଆ
ଆଜ୍ଞା।
ତ ମୁଁ ରେ ସେ ଚଟଣି କରିବି ସମସ୍ତେ ଖାଇ ଛ ଆମ୍ବ ଚଟଣି ଆମ୍ବର ବାସ୍ନା ହଉଛି ତାଲେ ଆମ୍ବର ବାସ୍ନା ଟା ହଉଛି ଆମ୍ବ କଷିଆ ମୋ ନଣନ୍ଦ ଘରିକା ସବୁ ପୁଳା ପୁଳା ନେଇକିରି ଗଲେ ହେଲେ ଆମେ ଯାଇକି ସେଇଟାକୁ ବନେଇବୁ ଆଉ। ନେଇକି ଯାଅ ତାକୁ ସବୁ ବନେଇବ ଆଉ। ଆଉ ସେ ମୋ ନଣନ୍ଦ ଆସିଲେ କହିଲେ ଆରେ ମୁଁ ସେ ବନେଇଥିଲି ଆଉ ତାକୁ ସମସ୍ତେ ଖାଇକିରି ସେ ଛୁଆ ଖାଲି ସେମାନେ ଗୋ ସେ ନଡ଼ିଆ ମୁଁ ବାଣ୍ଟିଦେଲି ସିଏ ସମସ୍ତେ ତାକୁ ଖାଇଗଲେ ଆଉ ତୁ ଖାଲି ସେଇଆକୁ ବାଟେ ଆଉ। ଆଉ ତାର ବାସ୍ନାଟା ଗୋଟେ ଆମ୍ବ ଭଳିଆ ଆସୁଚି କିନ୍ତୁ ଖଟାଟା ବେଶୀ ନାହିଁ। ଏଁ ଯୋଉ ନଡିଆ ରହିଲା ତାର ଖଟାଟା ପୁରା ଠିକ୍ ରହିଲା ବାଲାନ୍ସ। ସେଇଟା ବଢିଆ ଲାଗୁଚି ଆଉ। ସେଇଟା ହଉଚି ସେମିତି ନଡିଆରେ ପକେଇକି କରିବ ଆଉ ତାକୁ ବି ସେମିତି ସେଇଟା ବଢିଆ ବାସ୍ନା ହବ ଆଉ ଖାଇବ ଆଉ। ଯେମିତି ମାନେ ଏଇଆ ହେଲା ଆମେ ତ ଗୃହିଣୀ ଯେମିତି ମାନେ ଯାଏ ଟିକେ ଉଁ ଆଇଡିଆ ଟିକେ ମାନେ ନଲେଯେ ରହିଲେ ତାକୁ ସବୁ ପ୍ରକାରେ ଆମେ ବନେଇ ପାରିବା।
ଆଜ୍ଞା, ଆଉ ଯୋଉ ଚବୁ ଚଟ୍ନି କହୁନାହାନ୍ତି କି ସେ ସବୁ ଚଟ୍ନି କରିଦେବେ ଆହୁରି ବଢିଆ ଲାଗିବ ସେଇଟା।
ହଁ ହଁ ହଁ।
ପୋଦିନା ପତ୍ର ଯୋଉ ଚଟ୍ନିରେ ପୋଦିନା ପତ୍ର ବି ଟିକେ ଯଦି ମିଶେଇଦେଲେ ଅ ହଉ ଆପଣଙ୍କଟୁ ବହୁତୁ ବହୁତୁ ବଢିଆ ଲାଗିଲା। ଚଟ୍ନି ବିଷୟରେ ଜାଣିକି, ଆଉ କେତବେଳେ କଥା ହବା ରହୁଚି।
ଆଜ୍ଞା ଆଜ୍ଞା ହଉ।